ହ୍ୟାଲୋ ଭଉଣୀ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ନମସ୍କାର।
ନମସ୍କାର ଆଉ ଆଜ୍ଞା ମୁଁ ବର୍ତ୍ତମାନ ବର୍ତ୍ତମାନେ ଟିକେ ବାହାର ଜାଗା ଗୋଟେ, ଜାଗାକୁ ଆସିଥିଲି, ଟିକେ ବାହାର ଜଳଖିଆ ଖାଇବା ପାଇଁ।
ଆଚ୍ଛା ଆଚ୍ଛା।
କିନ୍ତୁ ସେ ଜଳଖିଆ ଟିକେ, ଏବେ ତ ମୁ ଯା ଦେହ ପ୍ରତି ବହୁତ ଖରାପ ରହୁଛି। ମତେ ଜଣେ ଏଇଠି ପାଟି କରୁଥିଲେ, ଆପଣଙ୍କ ମତରେ ବାହାର ଜିନିଷ ଖାଇଲେ କଣ ଅସୁବିଧା?
ଆପଣ ତ ବହୁତ ବଡ ଭୁଲ କରୁଛନ୍ତି ବର୍ତ୍ତମାନ ଦେଖନ୍ତୁ, ଯେହେତୁ ଋତୁ ପରିବର୍ତ୍ତନ ହଉଛି ବର୍ତ୍ତମାନ ଖରାରୁ ଏବେ ବର୍ଷାକୁ ଆସୁଛି, ଏବେ ବର୍ଷାରେ ଏମିତିରେ ବି ମାନେ ବହୁତ ସାରା ପେଟ ଖରାପ ରହୁଛି ଆମ୍ବ, ପଣସ, ଆମ୍ବ, ପଣସ ମିଠା ଦ୍ରବ୍ୟ ଖାଇ ସବୁ ଏମ ଏବେ ସବୁ ରଜ ଯାଇଛି ନା, ଯେହେତୁ ସବୁ ଖାଇକି ଦେହ ଖରାପ ହଉଛି। ଆପଣ ଏଇ ଟାଇମରେ ବାହାର ଖାଦ୍ୟ ଖାଉଛନ୍ତି, କାହିଁକି ଘରେ ବସି ଖାଉନାହାନ୍ତି।
ନିଶ୍ଚିନ୍ତ ଆପଣଙ୍କ କଥାକୁ, ମୁଁ ମାନିବାକୁ ଯୋଉ ଆ ଆଗାମୀ ଦିନରେ ମୁଁ ମାନିବି, ବା ଘରେ କରିବାକୁ ହେଲେ କଣ ସବୁ କରିବାକୁ
ଘରେ ଯେମ ଘରେ ଯେମିତି ଆମର, ଗୋଟେ ପକୁଡି ତିଆରି କରିବା ପ୍ରଥମେ ଆମେ ବେସନକୁ, ଦେଖନ୍ତୁ ପ ପକୁଡି ବହୁତ ସହଜ ଆପଣ ବେସନ କୁ ନେବେ ତା ଦେହେରେ ଆପଣ ବେସ ବେସନକୁ ନେବେ, ମୋର କଥା ଶୁଣ ଯାଉଛି ନା? କଥା ବେସନକୁ ନେବେ ବେସନକୁ ନେଇ ସେଥିରେ ଆ ଆପଣ ଆଳୁ କାଟିକି ପକେଇବେ, ପିଆଜ କାଟିକି ପକେଇବେ ତା ଦେହରେ ଭୃଷଙ୍ଗ ପତ୍ର ପକେଇଦେବେ। ତାପରେ ଲୁଣ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ହଳଦୀ ଗୁଣ୍ଡ, ସବୁ ଏମିତି ଦେଖିକି ହିଁ ସବୁ ମାତ୍ରାରେ ପ ପକେଇବେ ଲୁଣ, ହଳଦୀ ବୁଝିପାରିଲେ ନା ଆପଣ ଯଦି ପକଉଛନ୍ତି ସେ ଗୋଳେଇକିନି ରଖ ଖିଦେଇ କି କିଛି ସମୟ ପାଇଁ ଛାଡିଦେବେ ତାପରେ ଆପଣ ଛାଣିଦେବେ ଦେଖି ବହୁତ ସୁନ୍ଦର ଲାଗିବ, ଦେହପ୍ରତି ବି ଭଲ ବଜାରରୁ ଯୋଉ ଖାଉଛନ୍ତି ସେ ତେଲ ଗୁରା ସବୁ ଆମର କିଣା ଯୋଉ ବହୁତ ଦିନ ରଖିକି ସେମାନେ ଖାଉଛନ ଯାହା ଫଳରେ ଦେହ ବହୁତ ଖରାପ
ଆଜ୍ଞା ଆଜ୍ଞା। ଆଉ ସବୁ କଣ ସବୁ ଆ ଆପଣ ସବୁ ଆଉ ସବୁ ଖାଦ୍ୟର କଣ ସବୁ ଜାଣିଛନ୍ତି? ଜଳୀଖିଆ।
ଆଉ ଦେଖନ୍ତୁ ବର୍ତ୍ତମାନ ବନ୍ଧାକୋବି କି ଯୋଉ ଚପ୍ କରୁଛନ୍ତି, ବନ୍ଧାକୋବି କି ଆପଣ କାଟିଦେବେ ସେଥିରେ ଆପଣ ଅ ଟିକେ ଯଉ ଗୁଣ୍ଡ ଆମର ବେସନ ଟିକେ ପକେଇଦେବେ, ସେଥିରେ ସେମିତି ଜିରା ଗୁଣ୍ଡ ଲଙ୍କାଗୁଣ୍ଡ ଦେଇଦେଲେ ବେ ବନ୍ଧାକୋବିକୁ ଗୋଲ୍ ଗୋଲ୍ କରି ଛାଣିଦେଲେ ବନ୍ଧାକୋବି ଚପ୍ ହେଇଯିବ ସେଥିରେ ବାଇଗଣକୁ ବି ଗୋଲ୍ ଗୋଲ୍ ଛାଣିଦେଲେ ବାଇଗଣ ଚପ୍ ବାହାରିଯାଉଛି। ଆପଣ ତ ଅ ଯାହା ଚାହିଁବେ କରିପାରିବେ, ଏବେ ତ ସବୁ କିିଛି ହୋଇପାରୁଛି। ଯଦି ସେମାନେ ବାହାରେ କରିପାରୁଛନ୍ତି ଆମେ କାହିଁକି କରିପାରିବାନି ଆମେ କାହିଁକି ଆମ ଶରୀରକୁ ବହୁତ ଖରାପ କରିବାକୁ ଚାହିଁବା?
ଆପଣଙ୍କର ଆଜ୍ଞା ଆପଣଙ୍କର ଏ ଚୁଲି ଜାଳ ରେ କଲେ ବହୁତ ଭଲ ଲାଗେ ନା କେମିତି କଣ?
ନାଇଁ ଦେଖନ୍ତୁ ଏବେ ତ ପ୍ରତି ଘରରେ ଆମର ଯୋଉ ସମସ୍ତେ ଗ୍ୟାସ ଚୁ ଲା ବ୍ୟବହାର କରୁଛୁ। ଛନ୍ତି କିନ୍ତୁ ଆମ ପ୍ରତି ଚୁଲି ଚୁଲି ଜାଳଟା ବହୁତ ଅତ୍ୟନ୍ତ ଜରୁରୀ, କାରଣ ଚୁଲିରେ ଚୁଲି ଜାଳରେ ଯୋଉ ଖାଦ୍ୟର ଯୋଉ ବାସ୍ନାଟା ଆସେ ସେ ଏଇ ଯୋଉ ଏଥିରେ ମିଳୁନି।
ଆଜ୍ଞା ଆଜ୍ଞା।
ସେଥିପାଇଁ ଇଏ କରନ୍ତି ଆଉ। ଆଉ ଆପଣ ବଜାରରେ ସବୁ କଣ କଣ କିଣି ଖାଆନ୍ତି?
ଆଜ୍ଞା ମୁଁ ବଜାରକୁୁ ଗଲେ ମୁଁ ବରା, ଆଳୁଚପ, ଇଟଲି ଆଉ ଆମର ପିଆଜି ଏଇ ସବୁ ଜିନିଷ ଖାଏ, କିନ୍ତୁ ଆଜି ଆପଣଙ୍କ ସାଙ୍ଗରେ କଥାବାର୍ତ୍ତା ହେଇକି ମୋର ମନକୁ ପାଇଛି ତେଣୁ ମୁଁ ଏବେଠୁ ଭାବୁଛି ସେ ସବୁ ଜିନିଷ ବାହାର ଜିନିଷ ଆଉ ଖାଇବି ନାହିଁ। ଘରର ପ୍ରସ୍ତୁତ ଜିନିଷ କରିକି ଖାଇବାକୁ ଚେଷ୍ଟା କ ରିବି ଖାଆନ୍ତୁ ବାହାର ଜିନିଷ କିଏ ଖାଆନ୍ତୁ ନାହିଁ। ଆଉ ଆପଣଙ୍କ ସେପଟେ ସବୁ କଣ ଜଳିଖିଆ ସବୁ ଏମିତି ଅଛି।
ଆଜ୍ଞା ଆଜ୍ଞା ଆମର ତ ଏପଟେ ଗୁପଚୁପ୍ ଅଛି ଆଉ ଚାଟ ଅଛି ଏବେ ଯୋଉ ଆମର ପାଉଁ ରୁଟିରେ ଯେଉଁ ତିଆରି କରୁଛନ୍ତି ପିଠା ଟାଇପରେ ଯେଉଁଟାକୁ ଆମର ଅ ଯୋଉ କଉ କୋଉ ମାନେ ବର୍ଗର ଅଛି ସେ ସବୁ ଖାଉଛନ୍ତି। ଦେହ ପ୍ରତି ବହୁତ ଖରାପ ବୁଝିପାରିଲେ ନା ଯେମିତି ଆମେ ଘରଇ ସବୁ କରି ଖାଇବା ଆମ ଶରୀର ସେତେ ଭଲ ରହିବ।
ଆଜ୍ଞା ଆ ସବୁ ଆଜିର ଦିନ ଦୈନଦୀନ ଜୀବନରେ ଆଜି ସବୁ କଣ କଣ
ଆଜି ଆଜି। ମୁଁ ଯେହେତୁ ନିରାମିଷ ମୋତେ ମୁଁ ଆମିଷ ଖାଏ ନା ସେଥିପାଇଁ ମୁଁ ଭା ତ କରିଥିଲି ଡାଲି କରିଥିଲି ତା ସହିତ ଟିକେ କୋବି ଆଳୁ ଭାଜିଥିଲି ଆଉ ପୋଟଳ ଟିକେ ଭାଜିଥିଲି। ତା ସହିତ ଯହ୍ନି ଟିକେ ବେସର କରିଥିଲି ଆଉ ଆପଣ ଆପଣ? ଧୁମ ଆମିଷ ଖାନ୍ତି ଆପଣ ଆମିଷରେ ପୁରା ପରିପୂର୍ଣ୍ଣ ଆପଣଙ୍କର ଆଜି କଣ ହେଇଛି?
ଆଜ୍ଞା ମୁଁ ସତ କଥା ଆପଣ ଧରିଛନ୍ତି। ମୁଁ ଆଜି ଆମର ଆମିଷ ବାରରେ ମୁଁ ଟିକେ ମା ମାଂସାଷୀ କୁ ଆଜି ନେଇ ଆସିଛି ମାଛ ଆଉ ତା ସହିତ କୁକୁଡ଼ା ମା ମାଂସ। ତେଣୁ ମୁଁ ଆଜି ଖାଇ ଦେଇେଇଛି ଭାତ ଡାଲି।
ଆଛା ଆଚ୍ଛା ଦେଖନ୍ତୁ ଆପଣ କୁକୁଡ଼ା- ଆପଣ ମାଛ ମାଂସ ଖାଇକି ବି ଶୁଣନ୍ତ ଆ - ଆପଣ ମାଛ ମାଂସ ଖାଇଛନ୍ତି। ତାପରେ ବି ଏବେ ଯାଉଛନ୍ତି। ମାଛ ମାଂସ ତ ଝଡିବାକୁ ଚବିଶି ଘଣ୍ଟା କଣ ଅଠଚାଳିଶ ଘଣ୍ଟା ଲାଗେ। ଆପଣ ବର୍ତ୍ତମାନ ଖାଇକି- ତି ଦିନରେ କିନ୍ତୁ ଯାଇ- ବର୍ତ୍ତମାନ ଜଳଖିିବା ପାଇଁ ଆପଣ ଜାଣନ୍ତୁ ଆପଣଙ୍କ ଶରୀର କେତେ ମାତ୍ରାରେ ଖରାପ ହଉଛି।
ଆଜ୍ଞା, ନିଶ୍ଚିନ୍ତ ଆପଣ ସତ ଠିକ୍ କଥା କହୁଛନ୍ତି। ଆଜ୍ଞା।
ଆପଣ ଟିକେ ଚେଷ୍ଟା କରନ୍ତୁ। ଯେମିତି ଆପଣ ମାନେ ବହୁ ବହୁତୁ ଭଲ ଖାଦ୍ୟ ଖାଆନ୍ତୁ। ତୁ ଏସବୁ ଆଜେ ବାଜେ ଖାଦ୍ୟ ଖାଇଲେ ଦେହ ଖରାପ ହଉଛି ବୁଝି ହେଲା ନା ତ ଟିକେ ଭଲ ଖାଦ୍ୟ ଖାଇଲେ ଶରୀର ଟିକେ ସୁସ୍ଥ ରହିବ। ଆପଣ ବି ଟିକେ ନିରାମୟ ହେଇପାରିବେ ତ ଆପଣ ଟିକେ ଚେଷ୍ଟା କରିବେ ଆଉ ଭଲ
ଆଜ୍ଞା। ଆଉ ଆପଣଙ୍କ ଆଡେ ପ୍ରାକୃତିକ ସୌନ୍ଦର୍ଯ୍ୟ ସ ସବୁ କଣ ଅଛି ଟିକେ ମତେ ବର୍ଣ୍ଣନା କରିବେ କି?
ଆଜା ପ୍ରାକୃତିକ ସୌନ୍ଦର୍ଯ୍ୟ ତ ଆମର ଏଠି ଭରପୁର ଆମେ ପୁରା ପ୍ରଥମ ପ୍ରଥମେ ହୋଉଚି ଆମେ ଆମ ବଗିଚାରେ ମୁଁ ବୋହୁତ ସାରା ଫୁଲ ଗଛ ଲଗେଇଚି ଯେମିତି ଆମର କନିଆରୀ, ମନ୍ଦାର, ଝରା ମନ୍ଦାର, ଟଗ ର, ମଲ୍ଲିଫୁଲ, ଚମ୍ପା ଫୁଲ, କାଠ ତରାଟ ବୋହୁତ ସାରା ଫୁଲ ଗଛ ମତେ ତ ଗେଣ୍ଡୁ ଫୁଲ ବୋହୁତ ବି ଭଲ ଲାଗେ। ତ ସେଥିପାଇଁ ମୁଁ ଗେଣ୍ଡୁ ଫୁ ଫୁଲ ବି ବୋହୁତ ଭଲ କରିଚି। ଏମିତି ସବୁ ପ୍ରକାର ଫୁଲ ରହିଲେ ମତେ ଟିକେ ଭଲ ଲାଗେ। ସେଥିପାଇଁ ମୁଁ କରିଚି। ଆଉ ଆଉ ଆପଣ?
ହଁ ଆଜ୍ଞା ମୁଁ ଆମ ବାରିଘରରେ ଆମର ବର୍ଷା କାଳୀନ ଋତୁର ସବୁ ପନିପରିବା ଲଗେଇଚି। ଯ-ଯେମିତି କ-କଖାରୁ, ଜହ୍ନି, କାକୁଡ଼ି, କ ଲରା, ଏ ସବୁ ପାଣି କଖାରୁ, ଏ ସବୁ ଗଛ ସବୁ ଲାଗିଚି। ଏବେ ସବୁ ଫୁଲ ଆସିଗଲାଣି ଗ୍ ଛର ଜ ନିଆଯାଉଚି ଗଛ ମୂଳରେ ସାର ଆମର ଜୈବିକ ସାର ମ୍ ମ୍ ଗାଈ ଗୋବରରୁ ପ୍ରସ୍ତୁତ ଗୋବରର ଖତ ଏ ସବୁ ଦିଆଯାଇକି ଗଛର ଯତ୍ନ ନିଆ ଯାଉଛି। ଆଉ ଆପଣଙ୍କ ଲଗେଇଚନ୍ତି ସବୁ ଜହ୍ନି କାକୁଡି ଆଷାଢ ମାସର ଫ-ଫସଲ?
ଆମ ଆମର ବି ବୋହୁତ ଜହ୍ନି ଲାଗିଚି, କାକୁଡ଼ି ଲାଗିଚି, ବୋଇତାଳୁ ଲାଗିଚି, କଞ୍ଚାଲ ଙ୍କା ଲାଗିଚି, ଟମାଟର ଲାଗିଚି, କୋବି ଲାଗିଚି, ପୋଟଳ ବି ଲାଗିଚି ସବୁ ଅଳ୍ପେ ବୋହୁତ ଲାଗୁଚି। ଆମେ ତ ବଜାରରେ ବିକ୍ରି କରିପାରି ଆମର ଯେତିକି ବି ଉପାର୍ଜନ ହୋଉଚି, ଆମେ ଆମ ଘରେ ପୋଷଣ କରି ଖାଦ୍ୟ ପ୍ରସ୍ତୁତ କରିଦଉଛି। ଆମ ପରିବାରର ସମସ୍ତ ସଦସ୍ୟ ଖାଇ ପିଇ ମଧ୍ୟ ଆମ ପରିବା ପନିପରିବା ବଳୁ।
ଆଜ୍ଞା, ଆଉ ଆପଣଙ୍କର ସବୁ ନଡ଼ିଆ ଗଛ, ଏମିତି ପିଜୁଳି ଗଛ, ଏ ସବୁ ଲେମ୍ବୁ ଗଛ, ଏ ସବୁ ବାରି
ହଁ ଆମର ନଡ଼ିଆ ଗଛ ନାହିଁ କିନ୍ତୁ ଆମର ଲେମ୍ବୁ ଗଛ ଅଛି, ପିଜୁଳି ଗଛ ଅଛି, ଅମୃତଣ୍ଡା ଗଛ ଅଛି, କଦଳୀ ଗଛ ଅଛି, କଦଳୀ ମତେ ବହୁତ ଭଲ ଲାଗେ, ପାଚିଲାକ ଦଳି ବାରିକଦଳୀ, ଆଉ ମତେ ଭଲ ଲାଗେ ଆମର ଜାମୁକୋଳି ଗଛ ଅ ଜି ବୁଝିପାରିଲେ। ଏଠି ସବୁ ବହୁତ ସାରା ଲାଗିଛି, ଏଠି ସବୁ ଆମ ଘରକୁ ଟିକେ ଆମେ ଉଠିକି ଆସିକି ବିଲ କରେର ଘର କରୁଛୁ। ସେଠି ଭଲ ମାଟି ପଡିଛି ଉର୍ବର ମାଟି ବୁଝିପାରିଲେ ନା ସେଥିପାଇଁ ଭଲ। ଭଲ ଫସଲ ହଉଛି ଆଉ।
ଆଜ୍ଞା, ଆଉ ଆପଣଙ୍କ ଆଡେ ନଦୀ ନାଳ ସବୁ କଣ ଅଛି କହିବେ କି?
ନଦୀ ନାଳ ତ ଆମର ଏପଟେ ନାହିଁ। ଗୋଟେ କେନାଲ ଟାଇପ ର କଣ ଯାଇଛି କଣ? ନଦୀ ଆମ ପାଖରେ ନାହିଁ। ଆମର ସେ କେନାଲ ରୁ ପାଣି ସବୁ ମଡ ଯାଇ ସବୁ ବିଲ ଚାଷ କରାଯାଏ ଆଉ ଆପଣଙ୍କ ତ ଘର ଆଗରେ ଗୋଟେ ସୁନ୍ଦର ନଦୀଟି ଅଛି ନା ସେ ନଦୀ
ହଉଛି ବିରୁପା ନଦୀରୁ ଶାଖା ନଦୀ ଗୋଟେ ଗେଙ୍ଗୁଟି ବାହାରିଛି। କିନ୍ତୁ ବର୍ତ୍ତମାନ ଏ ନଦୀର ରକ୍ଷଣାବେକ୍ଷଣ। କରାଯାଇ ପାରିନାହିଁ ଏସବୁ ଦଳରେ ଭରିପୂର୍ଣ୍ଣ ହେଇଅଛି ଗ୍ରାମର ଲୋକମାନେ ସବୁ ଗା ଗାଧୁଆ ପାଧୁଆ କରିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମର ନଳକୂପରେ ଭରସା କରୁଛନ୍ତି ତେଣୁ ସରକାର ପାଖରେ ଆମେ ଏତିକି ନିବେଦନ କରୁଛୁ କି ଯଦି ନଈ ଟିକି ସ୍ୱଚ୍ଛ କରାଯାଏ ତେବେ ଆମ ଗ୍ରାମବାସୀ ମାନେ ସବୁ ବହୁତ ଗାଧୁଆ ପାାଧୁଆ କରିବେ କିନ୍ତୁ ବର୍ତ୍ତମାନ ନଈରେ ଦଳ। ପୁରା ଭରିପୂର୍ଣ୍ଣ ଅଛି ବହୁତ ଅସୁବିଧାର ସମ୍ମୁଖୀନ ହଉଛନ୍ତି।
ଆଚ୍ଛା ଆଚ୍ଛା ଆଚ୍ଛା। କାଲି ଏତେ ସାରା ଅସୁବିଧାରେ ଆପଣ ସବୁ ଅଛନ୍ତି ନାଇଁ
ଆଜ୍ଞା। ଆଉ ଆପଣ ଏସବୁ ବୁଲାବୁଲି କରିବା ପାଇଁ ସବୁ କୁଆଡେ ଭଲ ପାଆନ୍ତି।
ହୁଁ। ହଁ ଏଇ ଆମର ଏଇ ବଜାର ଆଡେ ଆମର ସେଠି ଭଲ ଉଭିନ ଉଭି ବିମାନ ଅଛି ସେଠି ଆମେ ଯାଉ ଆଉ ବର୍ତ୍ତମାନ ଆମେ ଟିକେ ଟିକଏ ଚାଲିକଣି ପାଦରେ ଚାଲି ଚାଲିିକଣି ଟିକେ ଯାଉ ଦୁଇ ତିନି କିଲୋମିଟର। ପର୍ଯ୍ୟନ୍ତ ବର୍ତ୍ତମାନ ଆମେ ଟିକେ ଦେହ ଶରୀର ଅସୁସ୍ଥତ, ସେଥି ପାଇଁ ମୁଁ ଟିକେ ଚାଲୁଛୁ ମୁ ଏମତି ଟିକେ। ସାଙ୍ଗସାଥି ଆମେ ମିଶିକି ଯାଉଛୁଁ ଏମତି ଆଉ ଆପଣ ଟିକେ ସକାଳେ ସନ୍ଧ୍ୟାଳେ ବ୍ୟାୟାମ କରୁଛନ୍ତି।
ଆଜ୍ଞା ମୁଁ ବର୍ତ୍ତମାନ ଆମର ଗୋଟେ ବଡ ପଡିଆଟି ଅଛି ଆମ ଗ୍ରାମର। ଶେଷ ମୁଣ୍ଡରେ ତେଣୁ ମୁଁ ସେଇ ପଡ଼ିଆରେ ଘାସ ଉପରେ ବର୍ତ୍ତମାନ ଟିକେ ବ୍ୟାୟାମ କରୁଅଛି ଆଉ ଟିକିେ ଅଳ୍ପ ଚାଲୁଛି ମୋ ଶରୀର ବି ଅସୁ ସୁସ୍ଥ ଅଛି ତେଣୁ ଡାକ୍ତର କହିଛନ୍ତି ଟିକେ ଚଲା ଏହା ସହିତ ମୁଁ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛି।
ଆଛା ମୁଁ ଆଜି ଆପଣଙ୍କ ସହିତ କଥା ହେଇ ମତେ ବହୁତ ସାରା। ଖୁସି ଅନୁଭବ ଲାଗୁଛି। ଆଉ ବହୁତ ସାରା ଆପଣ ଜାଣିଛନ୍ତି। ଆପଣ ମୋତେ ବହୁତ ସାରା ବତେଇଲେ ଆଉ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
ବହୁତ ସାରା କଥା କଇ ଥିବାରୁ ଆପଣଙ୍କୁ ବି ଅଶେଷ ଅଶେଷ ଧନ୍ୟବାଦ ଏମିତି ମୁଁ ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି କି ଆପଣଙ୍କ ଜୀବନ ସୁଖମୟ ହେଉ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆଜ୍ଞା।
ଆଛା ଆଛା ମୁଁ ବି ଭଗବାନଙ୍କୁ ପ୍ରାର୍ଥନା କରୁଛି। ଆପଣ ଯେମିତି ଟିକେ ଭଲ ସଦ୍ବୁଦ୍ଧି ବାହାର କରନ୍ତୁ ଆଉ ବଜାରରୁ ନ କିଣି ଖାଇ ଘରେ ତିଆରି କରି ଖାଆନ୍ତୁ ଯଉଥିପାଇଁ ଆପଣ ଆ ଆପଣ ପରିବାର ସମସ୍ତେ ସୁସ୍ଥରେ ରୁହନ୍ତୁ, ଆରୋଗ୍ୟ ରୁହନ୍ତୁ ରୋଗକୁ ଡାକନ୍ତୁ ନାହିଁ କିମ୍ବା ବାହହାର ତେଲ ମସଲା ଖାଦ୍ୟ ଖାଆନ୍ତୁ ନାହିଁ ଏଇଟା ମୋର ଆପଣଙ୍କ ପାଖରେ ଅନୁରୋଧ।
ଆପଣଙ୍କ କଥାକୁ ନିଶ୍ଚିନ୍ତ ମାନିବି ଆଉ ଆପଣ
ଆଜ୍ଞା ମୁଁ ଏବେ ରଖୁଛି, ଆଉ ଆଜ୍ଞା ନମସ୍କାର।